ହାଲୋ।
ହଁ କଣ କରୁଚ।
ନାଇଁ ବସିଥିଲି ଏମିତି ଏକା ହଁ ଶୁଭୁଛି।
ଓହୋ। ହଁ ମୋ କଥା ମତେ ତମ ତମ କଥା ମତେ ଶୁଭା ଯାଉନଥିଲା ଏବେ ଶୁଭିଲା।
ଓହୋ ଏବେ ଶୁଭୁଛି?
ହଁ ହଁ ଏବେ ଶୁଭୁଛି। ଆଉ କଣ କରୁଛ? ବସିଛ।
ହଁ ବସିଛି ଏପଟେ କେମତି ମେଘୁଆ ମେଘୁଆ କରୁଛି ତ ବର୍ଷା ହବ ନା କଣ ବସି ଟିକେ ବାହାରେ ଆଉ ଗରମ ହଉଥିଲା ତ।
ଓହୋ ମୌସୁମୀ ତ ଆସିଲା ଆଉ ରଜ ପର୍ବ ସରିଲା‌।
ହଁ ପରା।
ଏବେ ଟିକେ ଟିକେ ବସି ବର୍ଷା ନହେଲେ ବି ବଡ଼ ଅସୁବିଧା ତଳି କେମିତି ଲଗେଇବେ। ସବୁ ଚାଷ ବାସ କାମ ଆରମ୍ଭ ହେଇଯିବ ନା। ବର୍ଷା ହେବା ନିହାତି ଦରକାର ହଁ। ନହେଲେ ଏତେ ଅସହ୍ୟ ଗରମରେ ବହୁତ୍ କଷ୍ଟ। ଟିକେ ବର୍ଷା ଅ ହେଲେ ହିଁ ଟିକେ ଥଣ୍ଡା ଲାଗିବ।
ହଁ। ଟିକେ ଥଣ୍ଡା ହଉଛି ଯେ ହେଲେ ବି ଆହୁରି ସେଇ ଗରମକୁ ସେଇ ଗରମ ଏକା।
ସମୟ ହେଇଯାଉଛି ତାପରେ ଟିକେ ବର୍ଷା ହଉଛି ଟିକେ ବର୍ଷା ସେ ଟିକେ ଜୋରରେ ଯଦି ହବ କହିଲେ ଥଣ୍ଡା ଲାଗିବ। ଯଦି ମାଟି ଭିଜିଲା ଭଳିଆ ହଁ। କି ମାଟି ଭିଜିଲା ଭଳିଆ ଯଦି ବର୍ଷା ନ ହୁଏ ତାହେଲେ ଗୁଳଗୁଳି ହବ।
ହଁ ସେମିତି ହେଲେ ଆହୁରି ହୁଁ। ଗରମରେ ପୁରା ସହି ହଉନି ମଛ।
ହଁ ଦେବସ୍ନାନ ପୂର୍ଣ୍ଣିମା ଆଗକୁ ଆସୁଛି ନା। ଆମର ଜଗନ୍ନାଥ ସୁଭଦ୍ରା ବଳଭଦ୍ରା। ସବୁ ଗରମ ହଉଛି ବୋଲି ପାଣି ଗାଧେଇକି ସେମାନଙ୍କୁ ଜର ହେଇଯିବ। ଜର ହେଇକି ଯଦି ଅନସର ଘରେ ପଡ଼ିଲେ ସବୁ ଆହୁରି ଗୁଳଗୁଳି ହବ ଆଉ ଅସହ୍ୟ ଗୁଳଗୁଳି। ହ୍ୟାଲୋ। ହ୍ୟାଲୋ।
ମୋ କଥା ଶୁଭୁଛି।
ହଁ ଏବେ ଶୁଭିଲା ମଝିରେ ଶୁଭା ଯାଉନଥିଲା।
ଓହୋ।
ଟିକେ ଯୋଉ ଜାଗାକୁ ନେଟୱାର୍କ ପାଉଛି ଟିକେ ଆସ ପାଗ ଖରାପ ଅ ଅଛି ତ ସେଥିପାଇଁ ନେଟୱାର୍କ ମଝିରେ ମଝିରେ ବୋଧେ କଟିଯାଉ ମଝିରେ କଟି ଯାଉଛି।
ହଁ।
ମାନେ ଅନ୍ଧାର କରିକି ରଖିଛି। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ଆସ ଟିକେ ପ୍ଲିଜ। ଏଏମ୍ କଥା ଅଛି। ଏପଟେ କଲ ଆସୁଛି ତ ସେଇଟା ପାଇଁ ବୋଧେ ଶୁଭୁନି।
ଓ ହୋ ହୋ ହୋ।
ହ ଆଉ ତମର କି କି ପର୍ବ କରା ହୁଏ।
ହଉ ଆମେ ସବୁ ଏବେ ତ ପ୍ରାୟ ପର୍ବ ପର୍ବାଣୀ କିଛି ପାଳନ କରୁନୁ କହିଲେ ଚଳେ କିନ୍ତୁ ପିଲାବେଳେ ସବୁ ଆମେ କରିବାର ଖୁଦରୁକୁୁଣୀ ଓ ଓଷା ବି କରିବାର। ଉମ କିନ୍ତୁ ଛାଡି ସାରିଲଣି ଏବେ ଖୁଦରୁକୁଣୀ ଓଷା ତ ବହୁତ ଭଲ ଲାଗେ ତମେ ଜାଣିଛ ଖୁଦୁରୁକୁଣଣି ଓଷା ବିଷୟରେ କିଛି।
ହଁ ହଁ ଆମର ସେପଟେ କରା ହଉଛି ନା ଆମେ ଆମର ସବୁ ଗାଁ ରୁ ସବୁ ଝିଅ ଆଙ୍କେ ତ କରନ୍ତି ଭାଇ ମାନଙ୍କର ସୁରକ୍ଷା ପାଇଁ ଆଉ। ହଁ
ଓହୋ ଭାଇମାନଙ୍କର ଭାଇ ମାନଙ୍କ ପାଇଁ କରନ୍ତି ନାଇ କେମିତି କଣ ସବୁ ପାଳନ କରନ୍ତି?
ହଁ। ହଁ ସେଇ କଣ ଏଇଟା ତ ଭାଦ୍ରବ ମାସରେ ହୁଏ ଯୋଉ ରାକ୍ଷୀ ପୂର୍ଣ୍ଣିମା ଆସେନି କି ତାପରେ ଯୋଉ କଣ ଗମା ପୂର୍ଣ୍ଣିମା କୁହନ୍ତି ସେଇ ଗମା ପୂର୍ଣ୍ଣିମା ଠାରୁ ତ ଆମର ଭାଦ୍ରବ ମାସ ଆରମ୍ଭ ହେଇଯାଏ । ତାପରେ ଗାଁ ର ଝିଅ ମାନେ ଯେତିକି ଥିବେ, ଯୋଉ ଯୋଉମାନେ ପାଳନ କରୁଛନ୍ତି ସେମାନେ ଉମ ମାନେ ଏଇଟା ଚାରିପହରୀ କରାହୁଏ, ତ ପ୍ରଥମ ଦିନ ସେ ବାଲୁକା ପୂଜା କରନ୍ତି, ସନ୍ଧ୍ୟା ପୂଜା କରନ୍ତି ଆଉ ଉମ ମାନେ ପରିବାର ପ୍ରଣାଳୀ କହିବାକୁ ଗଲେ, ତ ସକାଳୁ ଉଠିବେ ସମସ୍ତେ ପୁରା ଖୁସି ଖୁସିରେ ଆସିବେ ଏ ଫୁଲ ସକାଳୁ ଆ ଏକା ତୋଳି ଦେଇ ଥିବେ ତାପରେ ପୂଜା ସାମଗ୍ରୀ ସବୁ ଆଣିଥିବେ ତାପରେ ହଳଦୀ, ଧୂପ ଦୀପ ଏ ଯାଏ ସବୁ ଆଣିଥାନ୍ତି ।ଆଉ ଯୋଉ ଛୋଟ ପତ୍ର ହେଇ ଥିବ ମାନେ କଦଳୀ ଗଛ, ସେଇଟା କାଟିକି ଆଣନ୍ତି ଆଉ ସେଇଟା ଆଣିଲା ପରେ, ବାଲୁକା ପୂଜା ହଁ ହଁ କଦଳୀ ଗଛ
ଓହୋ
ତାପରେ ସେ ବାଲୁକା ହଁ ତମର ଅଲଗା କରା ହୁଏ କି?
ଉଁ ହୁଏ କରନ୍ତି ଯେମିତି କହୁଛ ସେମିତି ହିଁ କରନ୍ତି, କିନ୍ତୁ କଦଳୀ ଗଛ କଥା ଜାଣିନି ଅଶୁଭ ପାଇଁ ପୋତନ୍ତି
କୋଉ କୋଉ ଜାଗାରେ ସବୁ କଦଳୀ ଗଛ, ହଁ ହଁ ଆମର ଏପଟେ ମିଳେନି ବୋଲି ଆମେ ପୋତୁ ନା ଆଉ
ଉଁ ଆମର ଆମର ଗାଁ ଗହଳିଟା ନା ତ ଆମର ଚାଷ ବି କଣ କରା ହୁଏ, ତ ସେଇଠୁ ଆଣିକି ପୋତି ପୋତିବୁ ତାପରେ ଆମେ ସେଇଟେ ସବୁ ଯାହା ପୂଜ ପୂଜା ସାମଗ୍ରୀ ଆଣିଥିବୁ ସେଇଠୁ କରନ୍ତି, ତାପରେ ଅ ଗୋଟେ ଛାଲୁଣୀ କହିଲେ ବୁଝିବେ କି? ଆମର ସେପଟେ କୁହନ୍ତି ସେଟ ହଳଦୀ ପାଣି କରିକି ସେ ଅ ହୁଁ। ସେଇଟା ହଳଦୀ ପାଣି, ତାପରେ ଢାଳି ଦିଅନ୍ତି ତାପରେ ସମସ୍ତେ ଯୋଉ ଫଳ ମୁଁ କଣ ଆଣି ଥିବେ ସେଇଟା ଭୋଗ କରନ୍ତି ଖାଆନ୍ତି, ତାପରେ ଘରକୁ ଫେରନ୍ତି ତାପରେ ସନ୍ଧ୍ୟା ପାଇଁ ସମସ୍ତେ ପ୍ରସ୍ତୁତ ହୁଅନ୍ତି ଆଉ ସନ୍ଧ୍ୟାରେ ବି ପୂଜା ହୁଏ ନା। ହଁ ତାପରେ ଉମ ଆଉ ହଁ
ହଁ ଆମେ ବି ଯେତେବେଳେ ପିଲା ପିଲା ହେଇଥିଲୁ ପିଲା କହିଲେ ଆଉ କଣ ସ ଛୋଟ ସମୟରେ ଆମେ ବି ଖୁଦୁରୁକୁୁଣୀ ଓଷା ପାଳନ କରୁ ଆମ ନାନୀମାନେ ଯେତେବେଳେ ବାହା ହେଇନଥିଲେ, ସମସ୍ତେ ଥିଲେ ବଡ଼ ଭଉଣୀମାନେ ଆଉ ଆମ ସାହିର କେତେଜଣ ଝିଅ ମିଶିକି, ଆମ ଘରେ ସବୁ ଆମେ କରୁଥିଲୁ ଖୁଦୁରୁକୁଣୀ ଓଷା ଏଠି ତ ସାଧାରଣତଃ ମା ମଙ୍ଗଳାଙ୍କୁ ପୂଜା କରାଯାଏ। ମା ମଙ୍ଗଳାଙ୍କ ପାଖରେ ଭାଇ ମାନଙ୍କର ଶୁଭ ମନାସିକି ପୂଜା କରାଯାଏ। ଭାଇମାନଙ୍କର ଶରୀର କେମିତି ସୁସ୍ଥ ରହିବ।ସେମାନେ କେମିତି ଜୀବନ ମ ମାନେ ସୁଖରେ କଟିବ ଶୁଭ ମନା ଆସିକି, ଭଉଣୀମାନେ ଭାଇମାନଙ୍କ ପାଇଁ ଏହି ଓଷା କରନ୍ତି।
ହଁ ପରା।
ତ ଆମେ ପ୍ରଥମେ କଣ କରୁନା, ହଁ ପ୍ରଥମ ପାଳି ଦିନ ସବୁ ସବୁ ଝିଅମାନେ ଏକଜୁଟ ହଉ ତ ସ ପ୍ରଥମେ ଆମେ ସକାଳୁ ତ ଉଠିକି ସବୁ ଫୁଲ ସଂଗ୍ରହ କରନ୍ତି, ଚାରିଟା ରାତିରୁ ଉଠିକି ସବୁ ଆମେ ଫୁଲ ସଂଗ୍ରହ କରୁ ମନ୍ଦାର ଫୁଲ, ଗଙ୍ଗଶିଉଳି ଫୁଲ, ଟଗର ଫୁଲ, ହଁ କନିଆର ଫୁଲ, ସବୁ ପ୍ରକାର ଫୁଲ ସବୁ ଆ ତୋଳିକି ସବୁ ରଖିଥିବୁ। ତାପରେ ସକାଳୁ ତୋଳିକି କି, ରଖିଥିବୁ। ତା ପରେ ଯିବୁ ଆମେ ନଦୀକୁ। ଆମେ ପ୍ରାୟ ତ ଏବେ ସମସ୍ତେ କେ କେହି ଆଉ ନଦୀରେ, ଗାଧୋଇବାକୁ ପସନ୍ଦ କରୁନାହାନ୍ତି। କିନ୍ତୁ ଆମେ ନଦୀକୁି ଯାଉ। ନଦୀ କିି ଯାଇକି ସେଠି ସବୁ-ସମସ୍ତେ ନଦୀରେ ଗାଧାାଉ ବୁଡିକି, ନଦୀ ଭିତରୁ ବୁଡିକି, ବାଲି କାଢିକି ବାଲି କାଢିକି, ସମସ୍ତେ ସାତ, ସାତ ଥର ସାତ ମୁଠା ବାଲି ଆଣିକି ସବୁ ନଦୀ କୂଳରେ ରଖନ୍ତି ।ନଈ କୂଳରେ। ରଖିକି ସେଇଥିରେ ଶିବଲିଙ୍ଗ ହଁ। ପିଙ୍ଗ, ସେଠି ସ୍ଥାପନ
ହଁ, ସେଇଟା ହିଁ ଆମର ସେଇଥିଆକା, ସେ ଯୋଉ କଦଳୀ ଗଛ ମୁଁ କହିଲିିନି କି? ସେଇଟା ଆମର କଦଳୀ ଗଛ ।ସେମିତି ବାଲି ଆଣିଲା ପରେ, ସେଇଟା ପୋତି ଦିଅନ୍ତି ।
ଓହୋ ଶୁଭ ପାଇଁ ପୋତି ଦିଅନ୍ତି ।ଆଉ ନେଇକି, କଦଳୀ ଗଛ ଟା ଶୁଭ ନା। ହଁ ଆମର ବି ସେମିତି।ଆମର ତ କଦଳୀ ଗଛ ପ୍ରାୟ ମିଳେନି। କହିକି ଆମେ ସେମିତି କରୁ। ଆଉ ସେଇଠି ସବୁ ଭୋଗ ଧରିକି ଯାଇଥାଉ। ସେଇଠି ପ୍ରଥମେ ସୂର୍ଯ୍ୟଙ୍କୁ ପୂଜା କରୁ। ସୂର୍ଯ୍ୟଙ୍କୁ ଅର୍ଘ ଦେଇ ସାରିଲା ପରେ, ଅ ବାଲୁଙ୍କାରେ ସମ ସବୁ ଭୋଗ ନେଇକି ଯାଇଥିବେ। ପ୍ରାୟତଃ ଏଠି ସବୁ ଚୁଡ଼ା, ଗୁଡ ଏମିତି ସବୁ ବିଭିନ୍ନ ପ୍ରକାର ଫଳ, ସବୁ ଏଠି ପୂଜା ହୁଏ। ତ ଧୂପ, ଦୀପ ନୈବେଦ୍ୟ ଯାହା ନେବା କଥା ସବୁ ନେଇକି ଯାଇ
ହ
ଭଗବାନ ବାଲୁଙ୍କା ଟା ଆମର ହଉଛନ୍ତି ଶିବ। ସେଠି ପୂଜା କରାଯାଏ। ତମେ ଜାଣିଛ କି, ନା ଏଇ କଥା ମୁଁ ଜାଣିନି ।ଏଇ ଭିତରେ ବହୁତ ଗୁଡେ, ସଂସ୍କୃତି ପରମ୍ପରା ଲୁ ଚିକି ରହିଛି ।ଯେଉଁଟା ବି ଆଜି ବି ପ୍ରାୟତଃ କିଏ, କିଏ ଜାଣିଥିବେ କିଏ, କିଏ ଜାଣିନଥିବେ ।
ହଁ ପରା, ଆଜିକାଲି ତ ପରମ୍ପରା ବିଷୟରେ ଜାଣିନଥାଉଛନ୍ତି ।
ହଁ- ତ ସେଠି ବାଲୁଙ୍କା ପୂଜିକି ଆସି ସାରିଲା ପରେ, ସମସ୍ତେ ଯିଏ ଯା ଘରକୁ ଯିବେ ଉଁ ଭଲ ଶାଢ଼ୀ, ହଉ ଯାହା ଲୁଗାପଟା ଯାହାବି ଥିବ। କିଏ ଡ୍ରେସ୍ କି ଶାଢ଼ୀ ସବୁ ପିନ୍ଧିକି ସବୁ ଆସନ୍ତି। ତ କଳସ ସ୍ଥାପନ ସେଦିନ ପ୍ରଥମ ଦିନ କରାଯାଏ ଠାକୁ ରୁଙ୍କ, ପାଖରେ ମୂର୍ତ୍ତି ଅଣା ହେଇ ଥିବ ମାଙ୍କର, ମୁଁ ତିଗଣା ହୋଇଇଥିବ ।ସ୍ଥାପନ କରାଯିବ। ତାପରେ ବିଭିନ୍ନ ଧାନ ଆ, ଧାନ ଆଉ'ନଦୀ ବାଲି। ଏଥିରେ ସବୁ ଧାନ ବୁଣା ଯାଇକି କଳସ ସ୍ଥାପନ କରାଯିବ ପଇଡ ରଖାଯିବ। ତାପରେ ମାଆଙ୍କୁ ଭଗବାନ ନୈବେଦ୍ୟ ଦେଇକିରି ଫୁଲ ଯୋଉ ପୂର୍ବରୁ ଅଣା ହେଇଥିବ। ସେଇଟା ସବୁ ମାଳ ଗୁନ୍ଥା ହେଇଥିବ। ମାଳ ଗୁନ୍ଥା ହେଇଥିବ। ମାଙ୍କ ଙ୍କୁ ଅର୍ପଣ କରାଯିବ। ଏମିତି କରିକି ପ୍ରାୟତଃ ଭୋଗୋ ଆମେ ଚୁଡ଼ା ଗୁଡ ଏଇଭଳିଆ ସବୁ ଭୋଗ କରାଯାଏ କି କିଏ ଫଳମୂଳ ଆ
ହୁଁ ହୁଁ।
ମୋ କଥାସୁୁବୁଛି?
ଏବେ ଶୁଭିଲା, ଶୁଭୁ ନଥିଲା ଟିକେ ଏଠା
ତିନ୍ ତାପରେ ଦିନବେଳା ପୂଜା ହୁଏ। ରାତି ରାତିରେ ବି ସେଇ ଭଳିଆ ସନ୍ଧ୍ୟା ବେଳକୁ ଆଉଥରେ ପୂଜା ହୁଏ ଆ
ହେଲା, ଏ କୋଉ ବାର କୋଉ ବାର ପୂଜା ହୁଏ କହିଲ? ଖୁଦୁରୁକୁଣୀ ଟା
ହୁଁ ଜାଣିନି।
ହା ଆ ହା ମନେ ନାହିଁ। ଭୁଲି ଗଲେଣି, ରବିବାରକୁ ରବିବାର ପୂଜା କରନ୍ତି।
ହଁ ମାସ ସେ ମାସଟା ଯଉ ଭାଦ୍ରବ ମାସ କରନ୍ତି ଚାରିଥର ହଁ ଚାରି
ହଁ ଚାରି ପାଳି ପଡେ ହଁ ଚାରି ରବିବାର କରନ୍ତି ମାସ ଭିତରେ ଯେତେ ରବିବାର ପଡେ ହେଲା ଆଉ ତ କରନ୍ତ ତାପରେ ଶେଷ ଚତୁର୍ଥ ଦିନ ଶେଷ ଦିନ ଘରେ ସବୁ ପି ପିଠା କରାଯାଏ ପିଠା କରାଯାଏ ଯିଏ ଉଜାପନ ହବ ନା? ଉଯାପନ କରିବା ପାଇଁ, ସବୁ ସଜା, ସଜି କରନ୍ତି ସେ ପ୍ରାୟତଃ ତ ଏବେ ସବୁ ଲିଚୁ ମାଳ କଣ, କଣ ସବୁ ଜିନ୍ସ୍ ସାଜସଜ୍ଜା ଜିନିଷ ମିଳିଲାଣି ଆ ଆଗରେ କିଛି ନଥିଲା, ତମେ ଯେମିତି କହୁଥିଲ କଦଳୀ ପତ୍ର ସେ କଦ୍ ଗଛରେ ସବୁ ଏମିତି ସଜାନ୍ତି। ଶାଢ଼ୀରେ, ସଜାନ୍ତି ଅଧିକାଂଶ ଆମେ ଶାଢ଼ୀରେ ପାଜମାଙ୍କୁ ଚାରିପଟେ କୁଞ୍ଚ। କରିକି ଶାଢ଼ୀରେ ସଜା ଯାଇଥାଏ ସେଇଦିନ ଘ ଚତୁର୍ଥ ପାଳି ଦିନ ପିଠା କରାଯାଏ। ସକାଳୁ ବି ପୂଜା କରାଯାଏ। ଆଉ ରାତିରେ ବି ପୂଜା କରାଯାଏ ଆଉ ସେଦିନ ରାତିରେ ଆଉ ଝିଅ ମାନେ କେହି ଶୋଇବେନି। ମାଙ୍କୁ ଜଗିଥିବେ ଯେତେବେଳେ ସେ ରାତି ଚାରିଟା ହେବ ତା ପର ଦିନ କାହାର ମୁଖ ନ ଦେଖିକି ମାଆଙ୍କୁ ନିଆଯାଏ। ମାଆଙ୍କୁ ନେଇକିରି ପୁଣି ସେଇଠି ବାଲୁକା ସ୍ଥାପନ କରାଯାଏ। ମାଆଙ୍କୁ ସେଇଠି ପୂଜାର୍ଚ୍ଚନା କରିକି ବିସର୍ଜନ କରାଯାଏ। ଏ ଭଳିଆ।